ଆଜ୍ଞା ବଡ ଭଉଣୀ ନମସ୍କାର।
ନମସ୍କାର କୁହନ୍ତୁ।
ଆପଣ କେମିତି କଣ ଆପଣଙ୍କର ପରିବାର ସହିତ ଅଛନ୍ତି।
ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି? ଆପଣଙ୍କର ପିଲା ଛୁଆ କେମିତି ଅଛନ୍ତି?
ମୋ ପିଲାଛୁଆ ବହୁତ ଅ ଭଲରେ ଅଛନ୍ତି। ଆଉ ପାଠ ପଢା ପଢି ବି ବହୁତ ସିଏ ଭଲ ବି କରୁଛନ୍ତି।
ଆଉ ଆପଣଙ୍କର ଶ୍ୱଶୁର ଘରକୁ ଆପଣ କେବେ ଯାଇଥିଲେ?
ମୁଁ ତ ମୋ ଶ୍ୱଶୁର ଘରକୁ ଯାଇନଥିଲି ଏବେ ଯେହେତୁ ଆମର ଗୋଟେ ଆମର ମହୋତ୍ସବ ଆସୁଛି ବାଲିଯାତ୍ରା। କଟକର ପ୍ରସିଦ୍ଧ ପୁରୁଣା। ଅ ଉଣେଇଶ ସତୁରୀ ଉଣେଇଶଶହ ପଇଁତିରିଶରୁ ଯେହେତୁ ଅ ପ୍ରତିଷ୍ଠିତ ହେଇଥିଲା ପୁରୁଣା ମହୋତ୍ସବ ଆମେ ସେଠିକି ଟିକେ ଯିବା ପାଇଁ ପ୍ରସ୍ତୁତ ହଉଛୁ। ଆପଣ ଯିବାକୁ ଚାହୁଁଛନ୍ତି ବଡ ଭଉଣୀ?
ଆଜ୍ଞା ଭାଇ। ଆପଣଙ୍କ ଶଶୁର ଘରଟା ବା ସେଇଠି।
ଆଜ୍ଞା ବଡ ଭଉଣୀ ମୋ ଶ୍ୱଶୁରରେଠି ଯେହେତୁ ସେଇଠି ମୁଁ ଟିକେ ବହୁତ ମୋ ଶ୍ୱଶୁର ଘର ସହିତ ମୋ ପରିବାର ସହିତ ମୁଁ ଟିକେ ବହୁତ ଖୁସି ହେବି ବୁଲାବୁଲିରେ।
ଆଜ୍ଞା। ଆଉ ଆପଣଙ୍କ ଶଶୁର ଘର ଲୋକ ସବୁ କେମିତି ଅଛନ୍ତି?
ମୋ ଶ୍ୱଶୁର ଘର ଲୋକ ତ ବହୁତ ଭଲ ଅଛନ୍ତି। ଆପଣ ଯେହେତୁ ବାଲିଯା ତ୍ରା ମହୋତ୍ସବ ଦେଖିବା ପାଇଁ ଚାହୁଁଛନ୍ତି ଆପଣ ପରିବାର ସହିତ ମୋ ସହିତ ଯାଇପାରିବି। ମୋ ଶ୍ୱଶୁର ଘର ବି ସହିତ ମିଶି ପାରିବି।
ଖରାପ ଭାବି ଏନି ତ?
ନାଇଁ ଆପଣ ଯେହେତୁ ମୋର ବଡ ଭଉଣୀ ସେ କିଛି ଖରାପ ଭାବିବେନି।
ଓହୋ ହଉ ତାହେଲେ ନିଶ୍ଚିନ୍ତ। ଆପଣ ଯେବେ ଯିବେ ମତେ ଟିକେ ଜଣେଇବେ ମୁଁ ବି ଅ ଯିବି ଆପଣଙ୍କ ସହିତ ଟିକେ ବୁଲିକି ଆସିବି ମୁଁ କେବେ ବାଲିଯା ତ୍ରା ଯାଇନି କିନ୍ତୁ ଶୁଣିଛି ଯେ ବାଲିଯାତ୍ରା ଆଁ ବାଲିଯାତ୍ରାରେ ସବୁପ୍ରକାର ଜିନିଷ ମିଳେ। ବା
ପୁରୁଣାତମ ପର୍ଯ୍ୟଟନ। ଯା ଫଳରେ ଆପଣ ତ ଜାଣିଥିବେ ଯେହେତୁ ବଡ ବଡ ଯେତିକ ଆମର ଅ ଯେତିକ କଳାକାରମାନେ ଆମର ଏତିକ ଆମର ପର୍ଯ୍ୟଟକମାନେ ଆସୁଛନ୍ତି ବାହାରୁ ଆମ ବାଲିଯାତ୍ରା ପ୍ରସିଦ୍ଧ ଦେଖିବା ପାଇଁ ଜାଣିଥିବେ ତ ଆପଣଙ୍କ ଆମ ବାଲିଯାତ୍ରାରେ ବହୁତ କିଛି ଜିନିଷ ଭଲ ଭଲ ଜିନିଷ ବିକ୍ରି ହୋଇଥାଏ।
ଆଜ୍ଞା ମୁଁ ତ ଶୁଣିଛି କୁଆଡେ ବାପା ମାଙ୍କୁ ଛାଡିଲେ ଆଉ ସବୁ କିଛି ମିଳେ। ସବୁ କୁହନ୍ତି ଆମର ଏଇଠି। ହେଲେ କେବେ ଯାଇନି ଯେହେତୁ ଜାଣିନି।
ଆପଣ ତ ଯେହେତୁ ବହୁତ ଭଲ ଜିନିଷ ବିଷୟରେ ଜାଣିଛନ୍ତି ସେଠି ତ ବହୁତ ପ୍ରକାର ସବୁ ଯେହେତୁ ବସ୍ତୁଠୁ ଆରମ୍ଭ କରି ଆମର ଅ ସବୁ ଜିନିଷ ମିଳୁଥାଏ ଆପଣ ଯାଇକି ବି ସେଠିକି କିଛିଟା ବହୁତ ଭଲ ଜିନିଷ ବି ଆଣିପାରିବେ ଯାହା ଫଳରେ କି ଆପଣ କାର୍ଯ୍ୟ କରିପାରିବେ।
କାର୍ଯ୍ୟରେ ଲଗେଇ ପାରିବି ଆଜ୍ଞା। ଯେମିତି କି କଣ କଣ?
ଯେମିତି କିି ଆପଣଙ୍କର ଅ କିଛି ବ୍ୟବହାର କରୁଛନ୍ତି ଆପଣଙ୍କର ରୋଷେଇ କାର୍ଯ୍ୟରେ ଏମତି କଡେଇ ବାଲ୍ଟି ତମର ଚାମଚ ଖରିକା ଇତ୍ୟାଦି ବାସନ ଅ ପ୍ରକାର ଜିନିଷ ଆପଣ ଆଣିପାରିବେ ଆଉ ବି ଆପଣଙ୍କର ଘରେ ଯେମିତି ବ୍ୟବହାର ହଉଥିବା କୋଦାଳ ଶାବଳ ଫାଉଡ଼ା। ଆଉ ଯେମିତି କିି ଆମର ଗଛରେ ନଗଉଥିବା ଆମର ଯେତିକ କାଙ୍କ ସବୁ ପ୍ରକାର ବସ୍ତୁ ମିଳୁଥାଏ ଯାହା ଫଳରେ କି ଆପଣଙ୍କ ସୁବିଧା ଜନକ ହେଇପାରିବ।
ହଁ କାଠ ଜିନିଷ ବି ସବୁ ମିଳେ। ଉଁ ଖଟ ଠାରୁ ଆରମ୍ଭ କରି ଆଜ୍ଞା।
ଞ୍ଜ ମିଳିଥାଏ କାଠର ଆପଣ କଣ ଚାହୁଁଛନ୍ତି ଯାହା ଫଳରେ ଆପଣ ଘରେ ବ୍ୟବହାର କରିପାରିବେ କାଠ ବସ୍ତୁର
ଆମର କାଠ ବସ୍ତୁର ର ଯେମିତି ଖଟୁଲି ମାଙ୍କ ପାଇଁ ଗୁରୁବାର ଓଷା କରିବା ପାଇଁ
ହ
ଆଉ
ଆଉ ଆପଣଙ୍କର ଘରେ କିଛି ଚାହୁଁଛନ୍ତି କି? ଆପ ଆପଣଙ୍କର ଖଟ ଆଉ ହୋଉଛି ଆପଣଙ୍କ ଚଉକି ଆପଣଙ୍କର ଯେମିତି ବେଞ୍ଚ ଆପଣଙ୍କର ଯେମିତି ଟୁଲ ସବୁ ଚାହୁଁଛନ୍ତି ଯଦି ସେଠୁ ଯାଇକି ବି ଆଣି
ଆଜ୍ଞା।
ବହୁତ ଖୁସି ଅନୁଭବ କରିପାରିବେ।
ଆଉ ସଉଦା ଜିନିଷ ବି ମିଳେ ସୁ ମାନେ ବହୁତ ସୁଲଭ ମୂଲ୍ୟରେ। ଗୋଟିଏରେ ଗୋଟିଏ ମାଗଣା ଥାଏ ନା କଣ।
ଆପଣ କେବେ ଏ ବଜାରରୁ ବଜାରରୁ ଯେହେତୁ ଆପଣଙ୍କର ବୁତ ମାତ୍ରାରେ ଅଧିକରୁ ଯେହେତୁ ଆଣୁଛନ୍ତି ଆପଣ ବାଲିଯାତ୍ରା ମହୋତ୍ସବରେ ଆପଣ ବୁତ ଶସ୍ତା ଦାୟକ ଜିନିଷ ଆଣିପାରିବେ ଯାହା ଫଳରେ କି ଆପଣ କାର୍ଯ୍ୟରେ ନଗେଇ ପାରିବେ। ଆଉ କିଛି ବି ବ୍ୟବହାର କରିପାରିବେ ସଉଦାରେ।
ଆଜ୍ଞା
ଆପଣଙ୍କର କିଛି ଖଡ଼ ଖଡ଼ ହେଉଛି କି?
ଆଗେ ନାଇଁ ନାଇଁ ଆମର ଛ ଆଜ୍ଞା ଆମର ଛଣ କଟା ହଉଛି ତ। ଗ ଗାଈ ମାନେ ଖାଇବେ ବୋଲି ସେଇଟା ସାଉଣ୍ଡ ହଉଥିବ ବୋଧେ ଆଉ ମୁଁ ରଖିଦଉଛି। କୁହନ୍ତୁ ଆପଣ
ଆଉ ଆପଣ କଣ ଚାହୁଁଛନ୍ତି କି? ବାଲି ଯାତ୍ର ରୁ ଯାହା ଫଳରେ କି ଆପଣ ବୁଲାବୁଲି ପାଇଁ ଆପଣଙ୍କର ବହୁତ ପ୍ରକାର ଖେଳିବା ଜିନିଷ ଯେମିତି ଅଛି। ଯେମିତି ପାଣିରେ ଆପଣଙ୍କର ସୋଲରେ ପହଁରିବା ଆପଣଙ୍କର ଉଁ ଏ ଟେ ରେଳ ଗାଡ଼ିରେ ଯେମିତି ସୁବିଧା ବୁଲିବାକୁ ହବ। ସେଠିବି କଏ ଖେଳି ପାରିବେ ଆ ଆପଣଙ୍କର ଆ ଯେତିକ ରାମ ଦୋଳି ଯେହେତୁ ଅଛି। ଆକାଶ ଓଚାର ଦୋଳି ସେଗୁରା ବି ଖେଳି ପାରିବେ।
ଓହୋ ମତେ ତ ରାମ ଦୋଳି ଖେଳିବାକୁ ବହୁତ ଭଲ ଲାଗେ ହଁ। ହେଲେ ମୋର ଗୋଟେ ସାଙ୍ଗ ଅଛି ମୋର ଗୋଟେ ଅ ବାନ୍ଧବୀ ଅଛି ସେ ବହୁତୁ ଡ଼ରନ୍ତି। ଖେଳିବା ଲାଗି ହେଲେ ମୁଁ ବହୁ ଭଲ ଭାବରେ ଖେଳେ ମତେ ଭଲ ଲାଗେ।
ଆପଣ ତ ଖୁସି ଅନୁଭବ କରିପାରିବେ ଯେଏତୁ ରାମଦୋଳି ଏତୁ ଆମର ବୋହୁତ ଓ ଭଲ ପସିଦ୍ଧ ଯେହେତୁ ତାଙ୍କର ନାଁ ଅଛି ରାମଦୋଳିର। ସିଏ ବୋହୁତୁ ଲୋକ ପ୍ରଶଂସା କରନ୍ତି ବି ଖେଳେଇ କିିଣି ବିି। ଆପଣ ଖେଳିବା ଦ୍ଵାରା ବହୁତ ଖୁସି ହେଇପାରିବେ ଆପଣଙ୍କ ପରିବାରଙ୍କ ସହିତ। ବି ଖେଳି ପାରିବେ କିଛି ଅସୁବିଧା ନାଇଁ ଯେହେତୁ।
ଆଚ୍ଛା। ହଉ ତାହେଲେ ନିଶ୍ଚିନ୍ତ ଯିବା ଆଉ।
ଆମେ ତ ପଥମ ଅପରାଧିନ ଯେହେତୁ ଆପେ ଆମେ ଯାଉଛୁ ପ୍ରଥମ ତଃ ଆମର ଯେହେତୁ ଗୋଟେ ଗାଡ଼ିଟେ ଯେହେତୁ କରିଛୁ ବଡ ଗାଡ଼ିଟେ ତା ମାଧ୍ୟମରେ ଆମେ ଯିବୁ ଯେହେତୁ ଆମର ଅ ଦଶ ଆ ଆଠ ଜଣ ମଣିଷ ଯେହେତୁ ରହୁଛନ୍ତି ଆମ ଘରେ ଆପଣ ପରିବାରେ କେତେଜଣ ରହୁଛନ୍ତି?
ଆମ ପରିବାରରେ ବହୁତୁ ଲୋକ ଅଛନ୍ତି। ଜେଜେମା ଜେଜ ଅଜା ସମସ୍ତେ ଆମେ ଏକାଠି ରହୁ।
ଯେମିତି କିି ଯାଇପାରିବେ ବୁଲାବୁଲି କରିପାରିବେ ଯାହା ଫଳରେ ବହୁ
ଓହୋ ଆଜ୍ଞା। ଆଉ ଆପଣଙ୍କର
ପହଞ୍ଚିଲା ପରେ ଆମର ଶଶୁର ଘରରେ ଏ ଟିକି ବ୍ୟବସ୍ଥା ଯେହେତୁ ଆମ ଶଶୁର ହର କରିଛନ୍ତି କିଛି ଏ ଖାଦ୍ୟ ଆମ ପାଇଁ ନୂତନ ଖାଦ୍ୟ କରିଛନ୍ତି ଯେମିତି ପିଠାପଣା ଆମର ମିଠା ଯେମିତି କରିଛନ୍ତି ଆମର କିଛି ଫଳମୂଳ ବି ବ୍ୟବସ୍ଥା କରିଛନ୍ତି ଆମ୍ବ ପଣସ ଏ ଯେମିତି ଖାଇବା ପାଇଁ। ବହୁତୁ ଖୁସି ଅନୁଭବ ହେଇପାରିବୁ ବି ଆପଣ ଖାଇକି। ମୋ ଶଶୁର ଘରେ ଆଉକେ ଆଉ ବି ଆମର ବାଲିଯାତ୍ ତ୍ରା ଯେହେତୁ ଆମର ସନ୍ଧ୍ୟାରୁ ଷ୍ଟାର୍ଟ ହେଇଯାଉଛି ଆପଣ ଏ ବି ବୁଲାବୁଲି କରିି କିଣେଇ ଆପଣଙ୍କର ରାତି ଏଗାରଟା ବାରଟା ସୁଦ୍ଧା ଆସିପାରିବେ ବି।
ତ ରାତି ଏଗାରଟା ବାରଟା ସୁଦ୍ଧା ବି ଆସି ହବ?
ଆଜ୍ଞା।
ଉଁ ହୁ ତାହେଲେ ନିଶ୍ଚିନ୍ତ ଯିବା ଆଉ। ବାଲିଯାତ୍ରାରେ ମୁଁ ନିଅ ଗଲେ ପାଛିଆ ଆଣିବି। ତାପରେ ଫୁଲ ତୋଳିବା ପାଇଁ ଫୁଲ ଚାଙ୍ଗୁଡ଼ି ଆଣିବି। ଆଉ ଆଉ ପାଦ ପାପୋଛା ଆଣିବି। ଛପା ଆଣିବି।
ଆଉ ଆପଣଙ୍କର ତ ଘରେ ତ ଯେହେତୁ ବହୁତୁ ଓ ଉଁ ଯେହେତୁ କରିବା ପାଇଁ ଆପଣଙ୍କର କିଛି ନାଇଁ। ଆପଣ ପହଁରା, ଛାଞ୍ଚୁଣିୀ, ଝାଡ଼ୁ, ଆଉ ଅନ୍ଧୁ, ଇଏ କରିବା ପାଇଁ କି ଆମର, ଯେତିକ ବସ୍ତୁ ଆଣି ପାରିବେ। ଘର ଝଡ଼ା,
ହୁଁ, ହୁଁ।
ଆପଣଙ୍କ ସୁବିଧା ଜନକ ହେଇପାରିବ। ଯେମିତି କି, ଘରେ ଯେମିତି ଅଳିଆ, ଆବର୍ଜନା, ଯେମିତି ସଫା କରିପାରିବେ।
ଆଜ୍ଞା।
ଆଉ କିଛି କେମିତି କଣ ଚାହୁଁଛନ୍ତି? ଯାହା ଫଳରେ କି ବହୁତ, ଖୁସି ଅନୁଭବ ହେଇପାରିବ, ବାଲିଯାତ୍ରାରେ।
ବାଲିଯାତ୍ରାରେ ତ, ମଥୁରା କେକ୍ ଟା ଭାରି, ବାଲିଯାତ୍ରାର, ମଥୁରା କେକ୍ ଟା ଖାଇବା ପାଇଁ ଭଲ ଲାଗେ। ଠୁଙ୍କା ପୁରୀ, ଆଉ ଚାଟ ବି ଥାଏ ଭଲ। ପାମ୍ପୁଡି ଚାଟ, ଆ, ଏଇସବୁ ବି, ଖାଇବାକୁ ଭଲ ଲାଗେ। ଆ,
ମୁଁ ବି ବନ୍ଧୁ, ବଡ଼ ଭଉଣୀ ବହୁତ ଖୁସି ହେଲି ଯେ, ଆମର ବାଲିଯାତ୍ରାରେ ଯେହେତୁ, ଆପଣ ଯାଉଛନ୍ତି। ପୁରୁଣା ତମ ବାଲିଯାତ୍ରା, ଯେମିତି କିି, ବହୁତ ପ୍ରସିଦ୍ଧ ଦିନିଷ। ଆପଣ ଖୁସି ହେଇପାରିବେ। ଆପଣ, ପରିବହନ ସହିତ, ଆଉ କିଛି ବି ଦେଖିବାକୁ, ଆଉ ଶିଖିବାକୁ ମିଳିବ ଯେମିତି। ଯେମିତିକି, ସବୁ ବସ୍ତୁ ଆଣିପାରିକିଣି, ଆପଣ କିଛି କାର୍ଯ୍ୟରେ, ଲଗେଇ ପାରିବେ।
ଆଜ୍ଞା।
ଆପଣଙ୍କ ସହିତ ବନ୍ଧୁ, ବାଲି ଯାତ୍ରାରେ, ଯିବା ପାଇଁ ପ୍ରସ୍ତୁତି କରିଛି।
ଆଜ୍ଞା।
ଅପରାଧିନରେ, ଆମେ ଯିବା। ଧନ୍ୟବାଦ ବନ୍ଧୁ। ରହୁଛି, ଶୁଭ ସନ୍ଧ୍ୟା।
ଆଜ୍ଞା।